ହ୍ୟାଲୋ
ହଁ।
କଙ୍କ କରୁଚ?
ହ୍ୟାଲୋ
ହଁ।
ହଁ କୁହ।
କଣ କରୁଛ?
ଏଇ ବସିଥିଲି ଆଉ ତମେ ଆଉ ଖାଇସାରିଲାଣି।
ହୁଁ। ଆଉ ତୁମ ରଜ ସରିଲା।
ହଁ।
ତମେ କୋଉ କୋଉ ଡ୍ୟାନ୍ସ ରେ ନାଚୁଥିଲ କି?
ଆମେ ଯୁଗେ ଯୁଗେ ଜଗନ୍ନାଥ, ଆଉ ଗୋଟେ ଆଉ ଗୋଟେ ମା ର ଆକ୍ଟିଂଟେ ଆଉ।
ହୁଁ ହୁଁ। କେତେ କଣ ଦେଲେ ନା, ଆଉ ଖେଳରେ ଭାଗ ନେଇଥିଲ?
ହଁ ମ୍ୟୁଜିକ ଚ୍ୟାଲେଞ୍ଜରେ ଖେଳୁଥିଲୁ।
କିଏ ହେଲା ଫାଷ୍ଟ, ସେକେଣ୍ଡ, ଥାର୍ଡ଼?
ଫାଷ୍ଟ ଏମିତି ଛୋଟ ଛୁଆ ଯେଉଁ କିଏ କେଜାଣି ମୁଁ ଜାଣିନି ଠିକ୍ ସେ।
ଆଉ ତମ ନାଚରୁ କିଏ ଫାଷ୍ଟ ହେଲା? ସୁଧିଆ ହେଇଗଲା ଯେଥିପାଇଁ ପଳେଇ ଆସିଲି।
ଓହୋ।
ନାଇଁ ତମ ନାଚରୁ କିଏ ଫାଷ୍ଟ ହେଲା?
ନାଇଁ ସେମିତି ଫାଷ୍ଟ ସେକନ ନାହିଁ। ସମସ୍ତଙ୍କୁ ହେଲେ କଣ ପ୍ରାଇଜ ଦିଆହବନା କଣ। କାଲି ତ ବର୍ଷା ହେଲା ସେ ଯୋଉ ଲାଇନ ନଥିଲା ବର୍ଷା ହେଲାନି ବର୍ଷା ଉଠେଇଥିଲା ହେଲାନି ଲାଇନ ତାପରେ କଟି ଯାଇଥିଲା ବୋଲି କିଛି ହେଇନି।
ଉୁଁ ହୁଁ। ଆଉ ତମେ ଖାଇଛ?
ହଁ।
ଆଉ କଣ କୁହ? ତମ ସ୍କୁଲ କୋଉଦିନ ଖୋଲିବ?
କାଲି ବୋଧେ ଖୋଲିବ। ମୁଁ ତ ଜାଣିନି ଠିକ ସେ ପୁଣି-ଇ-ଇ-ଇ ନିୟୁଜ୍ ରେ ଦେଖାଉଥିଲା କି ଜୁନ ମାସ ଜୁନ ମାସରେ ଖୋଲିବନି ବୋଲି। ପୁଣି କହୁଛନ୍ତି ଅଠରରେ ଖୋଲିବ କେଜାଣି, କେବେ ଖୋଲିବ ଆ ଯେଉଁ ଉଣେଇଶ ନା କେତେ କହୁଥିଲେ ଖୋଲିବ ବୋଧେ।
ଉୁ ହୁ। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ। ହଁ।
ହୁଁ ହୁଁ।
ଆଉ ତମ ଘରେ ସମସ୍ତେ ଭଲ ନା?
ଉମ୍। ଆମର ତ ଏମିତି ମୂର୍ତ୍ତିକ୍ୟା ହେଲା ଯେ ରଜ ବି ହେଇପାରିଲାନି ଭଲରେ।
ଓହୋ।
କୁହ
ଆଉ କଣ ଖରା କେମିତି କଣ ତମ ଆଡ଼େ ହଉଛି?
ଖରା ତ ହେଇଛି ଏୟୀନେ ଆଉ।
ହଁବା ଗରମର ପ୍ରବଳ, ଘରେ ରହିହଉନି, ମୁଁ ଆସିକି ବାହାରେ ବୁଲୁଛି। ରଜ ତ ସରିଲା, ଆଉ କୁଆଡ଼େ କଣ ବୁଲିଯିବାର ପ୍ଲାନ୍ ଅଛି ନା ନାଇଁ ତମର?
ସେରା କିଛି ଆଉ ପ୍ଲାନିଂ ନାହିଁ। ମୂର୍ତ୍ତିକାସ୍ ସଇଲେ ଦେଖିଆ ଆଉ।
ହଉ।
ଯାହାତ ଏମିତି ଖାଲି କମ୍ପୁଟର ଯିବୁ ଆଉ କଣ ଆଉ କିଛି ନାହିଁ।
ଆଉ ଚାଲୁନ କୁଆଡ଼େ ଗୋଟେ ବୁଲିଯିବା।
କୁଆଡ଼େ ଯିବା?
ଯିବା ସେ ପୁରୀ ଫୁରୀ ପୁରୀ କୋଣାର୍କ
ତମ ଖୁଦୁରୁକୁଣୀ ଛୁଆଙ୍କୁ କହିଲେ ତ। ତମେ କଣ ସେ ତମ ସେ ତାଙ୍କ ଟିମ୍ ରେ ମିଶିଛ କି?
ନାଇଁ ଆମର ଏପଟ ଆଉ ଗୋଟେ କରିଛୁ।
ଉଁ ହୁଁ ରଜ ମହୋତ୍ସବ ରେ ମିଶିଥିଲ ନା?
ହଁ।
ଆର ବର୍ଷଟା ଆଉ କରିବା ନା ନାଇଁ?
ରଜ।
ହୁଁ।
ହଁ ହବ ବୋଧେ।
ହୁଁ। ଆଉ ସେଦିନ କଣ କଣ ଆଇଟମ୍ କରିଥିଲେ ଭୋଜିରେ?
ତ ଭାତ ଡାଲମା ଆଉ ଖଟା।
କଣ ଆମ୍ବ ଖଟା ନା ଟମାଟ ଖଟା?
ଆମ୍ବ ଖଟା ଆଉ ପୋଟଳ କିର୍ମା କରିଥିଲା, ଯୋଉ ସଂକ୍ରାନ୍ତି ଦିନ। ଆଉ କାଲି ହେଇଥିଲା ଭାତ, ଡାଲମା, ଖଟା, ପାସ୍, ମିକ୍ସଚର।
ଉଁ ହୁଁ। ହଉ ଯାହା ତାହେଲେ କରିଥିଲେ ଆଉ। ଆଉ କଣ କୁହ? ତମର ଏଇ ବର୍ଷ ନବମ ନା? ଆର ବର୍ଷକୁ ପୁଣି ତେନ୍ଥ ଏକ୍ଜାମ ଦବ ଆଉ।
ଏଇ ଖରା ଦିନେ ତମ ବାରି ରେ ସ କୁ ଲଗେଚ।
ଆମ ବାଇରେ କିଛି ଲାଗିନି। ଖଲି ଘାସ ଗଛ।
ଉଁ ହୁଁ।
ଏବେ ତ ପରିବା ସବୁ ରେଟ ଅଧିକ ହେଇ ଯାଇଛି।
ସବୁ ତ ଅସି ଆଉ ଯାହା ଆଣିବ ଅସି।
ଆଉ ରଜରେ ସବୁ କଣ କଣ ପିଠା ଫିଠା ଖାଇଲ?
ସେ ମାମୁଁ ଘର ତ ଯାହା ଥିଲି ଖାଇଥିଲି ପୋଡ଼ପିଠା, ଚକୁଳି ଏଗୁଡ଼ା ତ ଖାଇଛି ଆଉ। ତମ ଆଡେ ଖରା ହଉଛି?
ହଁ।
କାଲି ବର୍ଷା ହେଇନଥିଲା ତ ମାଡ଼େ?
ହଁ ବର୍ଷା ହେଇଥିଲା ସେ ଚାରିଟା ବେଳେ ଚାରିଟା ସାଡେ ଚାରିଟା ପାଖାପାଖି ଆ
ଆମ ଆଡ଼େ କାଲି ଜୋର ହେଇଥିଲା ଘଡ଼ଘଡ଼ି ହୋଇ ମାରୁଥିଲା।
ହଁ ଆମରବି।
ଏବେ ରଜ ସାରା ସବୁ ଡ୍ରେସ୍ ପତ୍ର ଧୋଇକି ସବୁ ବ୍ୟାଗ୍ ଭିତରେ ଭର୍ତ୍ତି ହେବ।
ହୁଁ। ଆମର ତ ଆଜି ସବୁ ଧୁଆ ଧୁଇ ସରିଲାଣି।
ହୁଁ ହୁଁ ମୁଁ କିଛି ଧୋଇନି ଏମିତିରେ ତ ମୂର୍ତ୍ତିକିଆ ହେଇଛି ତକୁ ଧୋଇକି ନେଇକି ପୁଣି କଉଠି ରଖିବି ଏକାଥରେ ସରିଲା ବେଳେ ଧୋଇବି ଆଉ।
ହୁଁ।
ଗୋଟେ ବାହାରେ କାହ୍ନା ବୁଲୁଛି। ମୁଁ ସେତେବେଳେ ମୋ ସାଙ୍ଗ ସାଙ୍ଗରେ ଗୋଟେ କଥା ହଉଥିଲି ତିନିଟା ବୋଧେ କଲ୍ ସରିଛି ନା ନାଇଁ ଦିଇଟା ବୋଧେ ସରିଛି ସେଦିନ ତମ ସାଙ୍ଗେ ଗୋଟେ କଥା ହେଇଥିଲି ହେଲା ତାପରେ କାଲି ଆଜି ମୋ ସାଙ୍ଗ ସାଙ୍ଗେ ଗୋଟେ କଥା ହେଲି ଦିଟା ମାନେ ସିଏ ମୋ ସାଙ୍ଗେ କଥା ହେଲା ତା ଇଏରେ ମାନେ ସେ ତା ଆଡେ କଲ କଲା ଆଉ ମୁଁ ଗୋଟେ ମୋ ଆଡୁ କଲ୍ କଲି। କଣ ଜଣଙ୍କ ସାଙ୍ଗେ ପୁରା କଣ୍ଟିନ୍ୟୁଅସ୍ ପାଞ୍ଚଟା ସାରି ବୁ ନା ଯାହା ସାଙ୍ଗେ ବି କଲେ ଚଳିବ?
ହୁଁ କେଯାଣି ମୁଁ ତ ସେଇଟା ଜାଣିପାରୁନି।
ଯାହା ଆଉ ତିରିଶଟା କଲ୍ କରିଦେଲେ ସରିଲା ଯାହା ସାଙ୍ଗରେ ବି ହଉ। ମାନେ ସୁବିଧା ହବ କି ମାନେ ଜଣଙ୍କ ସାଙ୍ଗେ ପାଞ୍ଚଟା କଲ କଲେ ସୁବିଧା କିନ୍ତୁ ସେ ଜଣଙ୍କ ସେତିକି ଟାଇ ଫ୍ରିରେ ଥିଲେ ତ। ତମ ବେଷ୍ଟଫ୍ରେଣ୍ଡ କଣ କାଠି
ନାଇଁ ସେମିତି ଗୋଟେ ଫ୍ରେଣ୍ଡ ରେ ବେଷ୍ଟଫ୍ରେଣ୍ଡ ଏମିତି କେହି ନାହାଁନ୍ତି।
ହୁଁ ହୁଁ।
ଆଉ ତମକୁ କୋଉ ଚକୋଲେଟ ଅଧିକ ଭଲ ଲାଗେ?
କଣ କହିଲ?
ମୁଁ କହିଲି ତମକୁ କୋଉ ଚକୋଲେଟ ଅଧିକ ଭଲ ଲାଗେ ଫେବ୍ରାଇଟ୍
ମୋର ଡେରି ମିଲ୍କ୍। ଡେରି ମିଲ୍କର ଯେଉଁ ସବୁ ଯେଉ ସବୁ ଫ୍ଲେବର ଅଛି ଯେ ଡେରି ସିଲ୍କ ସେଗୁଡ଼ା ସବୁ ଆଉ କିନ୍ତୁ କିଟକ୍ୟାଟ୍ ମତେ ଜମା ବି ଭଲ ଲାଗେନି। ମତେ ଏଟା ଭଲ ଲାଗେନି ତ କାହିଁକି କେଜାଣି ମୁଁ ବି ଜାଣିନି। ଆଉ ତମର
ମତେ ସବୁ ଚକୋଲେଟ ଭଲ ଲାଗେ
ହୁଁ। କିନ୍ତୁ ରଜ ଯଦି ଚକୋଲେଟ୍ ଖେଳ ହେଇଥାନ୍ତା ବଢ଼ିଆ ହେଇଥାନ୍ତା। ନୋ ନା। ଭଲ ହେଇଥାନ୍ତା ନା? କଣ କହିଲ?
ମୁଁ କହିଲି ହଁ କ ରି ଥିଲେ ଭଲ ହେଇଥାନ୍ତା।
ଖାଲି ଛୋଟ ଛୁଆଙ୍କ ପାଇଁ ମାନେ ଟିକେ ଉଞ୍ଚୁଆ କରିଦେଇଥାନ୍ତେ ସେଟେ କେତେ କଷ୍ଟ କରି ଡେଇଁକି ଆଣୁଛନ୍ତି ଚକଲେଟ ଟାକୁ ଆଉ। । ତିନିଟା ଅଠେଇସି।
ଏ ବର୍ଷାକୁ ଲାଇନ ଫାଇନ୍ ଯୋଉ କଟି ଯାଉଛି ମ୍ୟୁଜିକ୍ ଚେୟାର ହେଇଚି କବାଡି ହେଇଛି ଆଉ
ଆଉ ପୁଚି ଖେଳିନ?
ହଁ ପୁଚି ହେଇଛି ବୋଧେ ମୁଁ ଦେଖିନି।
ନାଇଁ ତମେ କୋଉଥିରେ ଭାଗ ନେଇଥିଲ?
ମୁଁ ଖାଲି ମ୍ୟୁଜିକ ଚେୟାର ଟା ଖେଳିଥିଲି।
ହୁଁ ହୁଁ। ମୁଁ ଦେଇଥିଲି ବା ନା ପୁଚିରେ ଦେଇଥିଲି ସ୍କିପିଙ୍ଗରେ ଦେଇଥିଲି କବାଡ଼ିରେ ଦେଇଥିଲି ମୁଁ କିଛି ହେଇପାଇଲିନି। ଖାଇଛ କଣ?
ଖାଇଥିଲି ସେ ସଖାଳେ ଖାଇଥିଲି ଜଳଖିଆ ହେରିକା ଆଉ ଆଉ ଖାଇନି କିଛି।
ଆଉ ଭାତ ଖାଇନ?
ନା।
ଆ ଦିନଟାଙ୍କ ଭାତ ନ ଖାଇ କେମତି ଅଛ?
ଭୋକ ଲାଗୁନି ଆଉ ସେମିତି ଅଛି ଆଉ। ଭୋକ ଲାଗିଲେ ସିନା ଖାଇବ? ଭୋକ ଲାଗୁନି ସେମିତି ଅଛି।
ତମେ ଗୋଟେ ମଣିଷ ତମକୁ ଭୋକ ହଉନି ନା? ହଉ ମୁଁ ରଖୁଛି ଟିକେ ପରେ କରିବି।
ହଉ।